ଜୟ ଜଗନ୍ନାଥ ଜୟ ଜଗନ୍ନାଥ କଉଠୁ କହୁଥିଲ ଭାଇ?
ଭାଇ ମୁଁ କଟକରୁ କହୁଥିଲି ଭାଇ ମୁଁ କଟକରୁ କହୁଥିଲି ଆପଣ କୋଉଠୁ କହୁଥିଲେ?
କଟକରୁୁ କହୁଥିଲେ ଆଚ୍ଛା ଆଚ୍ଛା ମୁଁ ଭୁବନେଶ୍ୱରରୁ କହୁଥିଲି।
ଭୁବନେଶ୍ୱର ରୁ କୋଉଠୁ ଭୁବନେଶ୍ଵର କୋଉଠୁ? ଭୁବନେଶ୍ୱର କୋଉଠୁ?
ମୁଁ ବଡ଼ଗଡ଼ ବ୍ରିଡ଼୍ କଲୋନୀ ରୁ ଆପଣ କଟକରେ
ମୁଁ କଟକ ସାଲେପୁର ଆଉ
ସାଲେପୁର ଆମ ଯୋଉ କେନ୍ଦ୍ରାପଡା ହଁ ଆଚ୍ଛା ଆଚ୍ଛା କେନ୍ଦ୍ରାପଡ଼ା ଯିବା ରାସ୍ତାରେ ନା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା
ବଡଗଡ ବଡଗଡରେ ଯୋଉଟା କଲୋନୀରେ ମୁଁ ପିଉସୀ ରହୁଛନ୍ତି। ବଡ଼ଗଡ ଏସ୍ ଟି ଜାଭିୟର ସ୍କୁଲ ପାଖରେ ଯୋଉ ଗୋଟେ କଲୋନୀ ଅଛି ନା କଣ ସେଇଠି ପିଉସୀ ରହୁଛନ୍ତି।
ଆଚ୍ଛା ଆଚ୍ଛା କଣ କରୁଛ ହଁ ଗୋଟେ ଅଛି।
ହୁଁ ସେଇ ପା
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣ କଣ କରୁଛନ୍ତି?
ଭାଇ ମୁଁ ସଫ୍ଟୱାୟାର ରେ ଜବ୍ କରୁଛି ଆଉ।
ସଫ୍ଟୱାୟାର ମାନେ କଣ ବିଟେକ କରିଥିଲେ।
ନା ଏମ୍ ସି ଏ
ଏମ ସି ଏ ଆଛା ଆଛା କୋଉଠି ଭୁବନେଶ୍ୱରରେ ରହୁଛନ୍ତି ନା କୋଉଠି ଜବ୍ କୋଉଠି କରୁଛନ୍ତି? ବଡ଼ଗଡ ଓଡ଼ିଶା ବାହାରେ ହାଇଦ୍ରାବାଦ
ହୁଁ ହୁଁ।
ବଡଗୁଲା ହୁଁ ହୁଁ
ଆଜ୍ଞା ଆଜ୍ଞା ଆଜ୍ଞା ବାଙ୍ଗଲୋର
ଆଚ୍ଛା ଆଚ୍ଛା ଆଚ୍ଛା।
ଆପଣ?
ନାଇଁ ମୁଁ ମୁଁ ରହୁଛି ସେଇଠି ଏ ବ୍ରହ୍ମପୁରରେ ଆମର ଟିକେ ଗୋଟେ ବିଜନେସ୍ ଚାଲିଛି ତ ସେ ବିଜନେସ୍ ଚାଲିଛି ଆଉ ମୁଁ ବି ଜବ୍ କରୁଥିଲି ବାହାରୁ ଥିଲି ବାହାରୁ ଏବେ ପଳେଇ ଆସିଲି। ହଁ ମୁଁ ବି ଚେନ୍ନାଇରେ ରହିଛି ଦଶ ବାର ବର୍ଷ ରହିଲି ହଁ ଚେନ୍ନାଇରେ
ଆଚ୍ଛା।
ଚେନ୍ନାଇ ରେ ଦଶ ବାର ବର୍ଷ ରହିଲି। ତାପରେ ଦେହ ଟିକେ ଭଲ ଲାଗିଲାନି ଦେହ ଖରାପ ଥିଲା। ସେଇଥିରୁ ପଳେଇ ଆସିଲି ମୁଁ ମୋ କାମରେ ଆଉ ବରହମପୁର ଗୋଟେ ଜବସ ଯାଇ ଇଏ ଆମ ଚାଲିଛି ବିଜନେସ୍ ଚାଲିଛି ଗୋଟେ ଆଉ
ଆଚ୍ଛା!
ଆଉ ଘରେ କିଏ କିଏ ରହୁଛନ୍ତି ସବୁ
ଘରେ ମା ବାପା ମୁଁ ଆଉ
ଆପଣ ବାଙ୍ଗଲୋର ବାଙ୍ଗଲୋର ସମସ୍ତେ ଅଛନ୍ତି ନା ଏଇଠି ରହୁଛନ୍ତି ଆପଣ
ନା ନା ଗାଁ ରେ ଅଛନ୍ତି ମୁଁ ଏଇ ଦେଢ ମାସ ହେଲା ମୋ ମାଙ୍କ ଦେହ ଖରାପ ହେଲା ସେଥିପାଇଁ ମୁଁ ରିଜାଇନ ଦେଇକି ପଳେଇ ଆସିଛି ଆଉ
ଆଚ୍ଛା ଆଚ୍ଛା ଆଚ୍ଛା ଆଇଲା ପରେ କଣ କରିବେ ହେଲେ ଏ କଣ ଜବ୍ କରିବେ ନା କଣ ବିଜନେସ ଷ୍ଟାଟ କରିବେ ନା କଣ କରିବେ
ନାଇଁ ଜବ କରିବି ପୁଣି ମାଙ୍କର ପାରାଲିସିସ୍ ହଠାତ୍ ହେଲେ। ଟିକେ ରିକଭର କରିଗଲେ ପଳେଇବି ଆଉ।
ଆଜ୍ଞା! ଆଜ୍ଞା! ଆଜ୍ଞା!
ବିଜନେସ ରେ ଆଠ ଦଶ ବର୍ଷ ପରେ କିଛି ପଇସା ହଉ ତାପରେ କରିବା।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ତେଣୁ ତମେ ଜବ କରକି ସେଭିଙ୍ଗସ ହେଲାପରେ।
ହୁଁ- ହୁଁ- ହୁଁ- ହୁଁ କାଇ ନା ତାଙ୍କ ପଇସା ଯଦି ୟୁଜ କରି କରିଦେଇବି ଯ ଯଦି ବିଜନେସ ରେ ଫେଲ ମାରିଲି ମାନେ ତାଙ୍କୁ କଷ୍ଟ ହବ ମତେ ଯେତିକି କଷ୍ଟ ହବନି ତାଙ୍କୁ ଅଧିକା କଷ୍ଟ ହବ।
ଆଉ ଆପଣ ସ ସେପଟେ ବର୍ଷା ବର୍ଷି କେମିତି ଅଛି ଦି ତିନି ହେଲା ତ
ବଢିଆ ଗୋଲାପି ଗୋଲାପି ପାଗଦେଇଛି, ଗୋଲାପି ଗୋଲେଇ ପାଗ ଦେଇଛି ବଢିଆ।
ହୁଁ -ହୁଁ -ହୁଁ ମୁଁ ତ ଏବେ ମାନେ ଗତ ମାସରେ ଯାଇଥିଲି ଆପଣ ସେପଟେ ଏରିଆ ଯାଇଥିଲି।
କୋଉଠି କି?
ଏ କେନ୍ଦ୍ରପଡା ଯାଇଥିଲି ବା
କେନ୍ଦ୍ରାପଡ଼ାର କୋଉଠି କି?
କେନ୍ଦ୍ରାପଡ଼ା ପ୍ରପର କେନ୍ଦ୍ରାପଡ଼ା ଯାଇଥିଲି।
କଣ ପାଇଁ?
ହଁ ହଁ ମୋର ସେ ସାଙ୍ଗ ମୁଁ ଯୋଉ ଜବ କରିଥିଲି ସେ ଚେନ୍ନାଇ ରେ ସିଏ ରହୁଥିଲା ତ ସେ କେନ୍ଦ୍ରାପଡାରେ ତା ନିଜ ଘର କେନ୍ଦ୍ରାପ ସିଏ ଆସିଥିଲେ ବହୁତ ଦିନ ପରେ କହିଲେ ନାଇଁ ମୁଁ ଆସି ଟିକେ ଆସ ଆସ, ସେ ବହୁତ ରିକୁଏଷ୍ଟ କରିଲା ପରେ ମୁଁ ଜାଇଥିଲି ଯାଇଥିଲି ଏବେ। ଏଇ ମାନେ ରଜ ସଂକ୍ରାନ୍ତକୁ ସେଇତିକି ବୁଝିପାରିଲେ? ଯାଇକି ହଁ ଯାଇକି ଆମେ ଯାଇଥିଲୁ ହେଲେ ମୁଁ ବି ଜାଣିନି ଆପଣ ସେ ଯୋଉି ସିମିଲି ଏ ସରି କଣଟେ ଅଭୟାରଣଟେ ଅଛି ଜଙ୍ଗଲ କୁମ୍ଭୀର ର
ଭିତର କନିକା, ଭିତରକନିକା।
ଭିତରକନିକା, ସେଇଟା ବନ୍ଦ ବୋଲି ଜାଣିନୁ ସେମାନେ ଗଲା ପରେ ଫେରିଆସିଲୁ ମାନେ ମେ ମାସ ଠୁ ଜୁଲାଇ ମାସ ପର୍ଯ୍ୟନ୍ତ ବନ୍ଦବୋଲି କହିଲେ, ଯାହାକି ଫେରି ଆସିଲୁ ସେଠୁ ଭିତରେ କନିକା ଯାଇକି। ଆଉ ସେଠି ଗୋଟେ ପେଟର ଗୋଟେ ଜାଗା ଅଛି ସେଇଠି ଯାଇଥିଲି ଟିକେ
ହୁଁ।
ହଁ ହଁ ରାଜସ୍ତାର ପେଟ ଯାଇଥିଲୁ।
ସେଠି କଙ୍କଡା ଚିଙ୍ଗୁଡି ଭଲ ମିଳେ ଆଣିଲେ ନା ଆଣିଲେନି?
ସେ ନାଇଁ ଯାଇଥିଲୁ ପୁଣି ସେ ପେଟ ବି ଭଲ ଗୋଟେ ଶୁଲିସ ଟା ଭଲ ଜାଗା, ତା ରଙ୍ଗ କଙ୍କଡା ସେଠି ଅଛି ବୋଲି କହୁଥିଲେ। ରେଡ କଙ୍କଡା ହଁ। ସେଇଠି ଉପ ଦେଖିଦବ ତାପରେ ବଲଦେବ ଜିଉ ଗଲୁ। ଏମିତି ଦି ତିନି ଦିନ ରହିକି ସେଗୁଡା ଆସିଲୁ ବୁଲି ଆସିଲୁ
ଆଚ୍ଛା
ହ ଆପଣ ତାହେଲେ ମତେ ଏମ ସଏ କରିଛନ୍ତି ନା ଆପଣ ପୁରା ବହୁତ ଜାଗା ବୁଲୁଥିବେ ଇଣ୍ଡିଆର ନା ନାଇଁ?
ନା ଭାଇ ମତେ ମତେ ମୁଁ ମତେ କେତେ ବର୍ଷ ଭଳିଆ ମୁଁ ଲାଗୁଛି ମୁଁ ଜାଣିଛି ମୋ ଭଏସ ଟିକେ ମୋଟା ଟୋନ। ମୁଁ କେତେ ଏଜ ହେଇଥିବି ବୋଲି ଭାବିଲେ?
ଆଉ ଚବିଶ ପଚିଶ ହେଇଥିବ।
ବାସ ଆଉ ମୁଁ ଜବ୍ କଲି ଏମ ସି ଏ ସରୁ ସରୁ କେତେ ବର୍ଷ ହେଇଥିବ ମୋତେ?
ବାଇଶିରେ ସରଥିବ ଜି ସରଥିବ ବାଇଶ।
ବାଇଶି ରେ ସରଲା ଜବ୍ ପା ପାଉ ଗୋଟିଏ ବର୍ଷ। ତେଇଶି ତେଇଶି ମସିହାରେ କ ତେଇଶି ମସିହା ଜାନୁଆରୀ ସତେଇଶ ରେ ଜବ ଜବ କଲି। ବାଇଶି ଜୁନ ମାସ ବେଳେ ମୋର ପରୀକ୍ଷା ସାରିଲା ତାପରେ କ୍ଯୁସ୍ପାଇଡର ଯୋଉ ଅଛି ଭୁବନେଶ୍ଵରରେ ସେଠି କୋସ କରୁଥିଲ ରୁ ସେଠୁ ତାପରେ ସେ ସେଠିକ ତ ମିଳିଲାନି ମୁଁ ମୋର ଏମିତି ନୌକ୍ରି ହେରିକାରେ ପକେଇ ପକେଇ ପାଇଥିଲି।
ଆଚଛା ଆଚଛା ଆଚଛା ଆଜ୍ଞା।
ମୋର ଜମା ତିନି ଚାରି ବର୍ଷ ହେଲା।
ଆଛା ହଁ ବତାବ ବା ଜଣା ଆଉ ଏମ ସିଏ କରି ଚାକିରି ପାଇ କ କଣ ଆପଣଙ୍କୁ ଚାଳିଶ ପଚାଶ ବୁଝିଲି। ଜବ ର ଡ୍ୟୁରେସନ ଟା? ଆପଣ ଯେତେ ସଫ୍ଟାର ଯାଉଛନ୍ତି ତିରିଶ ପଇଁତିରିଶ ହେଲା ପରେ ସେ ଅଟୋମେଟିକ ବ୍ରେକ୍ ହେଇଗଲେ। ତା ତା ଆଉ ତା ଆଗକୁ ଯାଉନାହାନ୍ତି ସେମାନେ। ସେଇ ପଚିଶ
ହୁଁ ଯୋଉ ବେପାର କରିବି ସେଟା ଦେବେ କାହିଁକି ନା ତା ଦେହରେ ଷାଠିଏ ବର୍ଷ ଦେଲା ପରେ ତା ଦେହରେ ହଁ ପଇସା କିଛି ରଖିଦେଇଥିବ। ଯଦି ଭଲ ପୋଜିସନ ରେ ଥିବ ଭଲ ପଇସା ଭଲ ପଇସା ବି ରଖିଦେଇଥିବ। ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି ଠାରୁ ବି ଅଧିକା ପଇସା ରଖିଦେଇଥିବ ଯୋଉଥିରୋ ମାନେ ରିଷୱତ ନ ନେଇକି କିନ୍ତୁ ତାପରେ ତ ବଇସ ପଇସା ତ ଠପ୍ ହେଇଯିବ।
ହଁ।
ଯେତେବେଳେ କାମ ବନ୍ଦ ହବ ଷାଠିଏ ବର୍ଷ ପରେ କାମ ବନ୍ଦ ହବ ପଇସା ଆସିବା ବନ୍ଦ ହେଇଗଲା ଯେତିକି ମୁ ସେଟିଙ୍ଗସ କରିଚୁ ତା ଦେହରେ ବଞ୍ଚ। ଆଉ ତାପରେ ଯଦି କିଛି ଗୋଟେ ଭୟଙ୍କର ବେମାରୀ ହେଇଗଲା ଶରୀଗଲା।
ସଲା କଥା ଆଜ୍ଞା ଆଜ୍ଞା। ଆଉ ବାଙ୍ଗାଲୋର ସିଟି ତ ଛାଡିଦିଅ ଯା ସାଉଥ ଯାହା ପଇସା ଖର୍ଚ୍ଚଚି। ଅସମ୍ଭାଳ ଖର୍ଚ୍ଚ।
ସବୁ ଭଲ ସେଠିକାର ଖାଇବାଟା ଖାଇବା ଟା ପୁରା ବେକାର। ସବୁ ଆମ୍ବିଳା ଆମ୍ବିଳା ଲାଗୁଚି ଖାଲି ହଉ ପେଟ ପାଇଁ ଖାଇଦବା କଥା କାହିଁକି ନା ସମୟ ମିଳୁନି।
କେରଳଳା ଯାନ୍ ସାଉଥ ଓଶାରେ ଯୋଉଠି ସାଉଥ ଇଣ୍ଡିଆ ଯୋଉଠି ଗଲେ ମତେ ସେ ଜିନଷ। ତାମେ ଚେନ୍ନାଇ ଯାଆନ୍ତୁ କି କରନା ବାଙ୍ଗାଲୋର ଯାଆନ୍ତୁ ସେ ଆପଣ କେରଳ ଯାଆନ୍ତୁ ସେ ଇଭେନ
ଖାଲି ଆମ୍ବିଳା ଆମ୍ବିଳା
ସବୁ ଜିନିଷରେ ଆଜ୍ଞା।
ହୁଁ।
ଆଉ ଘରେ ଘରେ ରୋଷେଇ କରି ଧ ମାନେ ମା ବାପାଙ୍କ ସହିତ ଆରାମରେ ଖାଇ ପାରୁଚନ୍ତି। ସେଇଠୁ ଟିକେ ବର୍ତ୍ତି ଯାଇଚନ୍ତି ଆପଣ ତ ଏଇଟ ଆମ୍ବିଳା ଟିକେ ଖାଇଥବେ
ହ
ନାଇଁ ନାଇଁ ଏଇଠି ତ ଆହୁରି ଆମ୍ ହେଲେ ଟିକେ ଖାଇଦେବେ। କିନ୍ତୁ ଆପଣ କେରଳ ଗାଲେ ତ ବିଲକୁଲ ଖାଇପାରିବେ ନଡିଆ ତେଲ ବନେଇବ।
ଛି, ଛି, ଛି, ଛି ସେ ନଡ଼ିଆ ତେଲରେ ଖା ମଣିଷ ଖାଆନ୍ତି।
ନାଇଁ ନଡ଼ିଆ ତେଲରେ ଆପଣ ସେଭଣ୍ଟି ପର୍ସେଣ୍ଟ ଲୋକ କେରଳରେ ଆପଣ ନଡ଼ିଆ ତେଲରେ ଖାଆନ୍ତି ଯାଣିଛନ୍ତି?
ମାନେ ଷ୍ଟ୍ରୋକ୍ ହେଇଯିବ ଗୋଟେ ଭଲ ଲୋକ ତାର ଷ୍ଟ୍ରୋକ୍ ହେଇଯିବ ନଡିଆ ତେଲ ଖାଇଲେ।
ନାଁଇ
ତା ଦେହରେ ହାଇ କୋଲୋଷ୍ଟ୍ରାଲ ଅଛି କିଏ ଜାଣେ କେମିତି ଖାଇକି ସେମାନେ ଖଟୁଥିବେ ବି ସେଇଭଳିଆ। ସେ ଗୋଟେ ଖଟୁଥିବେ ବି ସେଇଭଳିଆ।
ସେପଟେ ଆପଣ ସେଭେଣ୍ଟି ପରସେଣ୍ଟ ଲୋକ ରିଫାଇନ୍ ତ ଆଉ ମିଳିବନି ସେପଟେ।
ହଁ ସେଇପା କହୁଛି ସେମାନେ ଯୋଉ ନଡିଆ ତେଲରେ ଖାଉଛନ୍ତି ସେମାନେ ଖଟୁଥିବେ ବି ସେଇଭଳିଆ।
ଏତେ ସ୍ମେଲ ହଉଛି ତାପରେ ଏ ଯୋଉ ନଡିଆ ତେଲଟା ସେପଟ ମୁଁ ଯୋଉ ରହିଛି ଅନ୍ତର୍ଭୁକ୍ତ ଭୋଗୀ ଏଇ ଛଅ ମାସ ବର୍ଷେ ରହିଛି ଏଠି। ଆଉ ସବୁବେଳେ ନନ୍ଭେଜ୍ ଖାଇବେ ଆଉ ସବୁ ଯାକ ନଡ଼ିଆ ତେଲ ଆପଣଙ୍କ ଯାହା ଅବସ୍ଥା ଥିବ ଚିନ୍ତା କରନ୍ତୁ।
ମୁଁ ତ ନନ୍ଭେଜ୍ ଖାଏନା ମ ମୋ ପକ୍ଷେ ବହୁତ କଷ୍ଟକର ହେଲା ଚାରିବର୍ଷ।
ଉଁ ଆ ମୁଁ ବି ଯୋଉ ଏରିଆରେ ଥିଲି ଆମେ ବି ନନ୍ଭେଜ୍ ଖାଇବାର ଆମେ ବ୍ରାହ୍ମୀଣ ଲୋକ। ବୁଝିପାରିଲ ନା, କିନ୍ତୁ ସେ ଯୋଉ ମୁସ୍ଲିମ ଏରିଆରେ ଥିଲି ମେଲାଟୋ କ ମାନେ ବର୍ଡ଼ର ଗଲା କେରଳ ପରେ ମାଲାଟୁର ଜାଗା ଅଛି। ବୁଝିଲେ, ଓ ସେଇ ଜାଗାରେ ତ ର ଦିଦି, ଭାଇ, ସେ ଜବ୍ କୁ ଜୁହାର ମାରିଦେଲି ପଳି ଆସିଲି। ଆଜ୍ଞା, ଆଜ୍ଞା, ଆଜ୍ଞା।
ହଁ ଆମର ପରାଶର
ଏ ବର୍ତ୍ତମାନେ ଆମେ ଘରେ ଗୋଟେ ପ୍ରକାର ଭଲରେ
ସବୁ ଭଲରେ ଅଛି କିନ୍ତୁ ଯିବାକୁ ଯେ କର୍ମକ୍ଷେତ୍ରକୁ ଯିବାକୁ ପଡ଼ିବ ନ ଗଲେ
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ, ନହଲ ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ।
ସେମାନେ ତ କହିଗେଲେ ଯେ ଆମକୁ ପୋସ ବୋଲି କାଇଁନା ଭଗବାନ ସେମାନଙ୍କୁ ଭଲ ଭଲ ଜାଗାରେ ଲଗେଇଥିଲେ କିନ୍ତୁ ମତେ ମୋ ପଇସାଟା ମତେ ଉଠେଇବାର ଅଛି।
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ, ଆଚ୍ଛା ଆଚ୍ଛା। ଆଉ କୁଆଡେ କୁଆଡେ ବୁଲିଛନ୍ତି ଆପଣଙ୍କ କ୍ୟାରିଅର ଭିତରେ? ନା ଖାଲି ଜବ୍ ଆଉ ଘର ଭିତରେ ସେତିକି ଭିତରେ ସୀମିତ?
ସେୟା। ମୋତେ କୁଆଡେ ବୁଲିବାକୁ ଯିବାକୁ ଭଲ ଲାଗେନା, ସାଙ୍ଗବି ସେଠି ଯିବେ ସେଠି ଯିବେ ସେମାନେ ସବୁ ସ୍ମୋକିଂ କରିବେ। ରେଗିଂ କରିବେ ଯୋଉ ଶନିବାରିଆ ଶୁକ୍ରବାରେ ରାତିରେ ମତେ ସେଗୁଡ଼ା କିଛି ପସନ୍ଦ ନୁହଁ। ମୁଁ ମୋର ଆସିଲି ଚୁପ୍ତରେ ଚୁପ୍ତରେ ମୋରି ରୁମ୍ ମୋ ରୁମର ମୁଁ କୋଉଠି ବି ସେଠି ବୁଲିବାକୁ କେବେ ଯାଏନି?
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଉ ମନ୍ଦିର ସମୟ ହେଲେ ପାଞ୍ଚ ଛଅ ମାସରେ ଥରେ ଲେଖାଁ ଉଡ଼ିବେ।
ଠିକ୍ ଅଛି, ଠିକ୍ ଅଛି, ଯାହଉ ଏମିତି ଗୋଟେ
ତ ଟିକେ ଫେମସ ଜୋର ବେଳେ ମୁଁ ମୋର ଯାହାବି ହେଇ ଯାଉ ବାତ୍ୟା ହେଲେ ମୁଁ ଆସିବି ମୋ ଦଳରେ କେହି ମତେ ଅଟକେଇ ପାରିବେନି।
ଆଜ୍ଞା, ଆଜ୍ଞା।
ଆମର ନିଜର ଦୋଳ ସାହି, ଆମର ନିଜର ଠାକୁର ଅଛନ୍ତି ନିଜର ଦୋଳ।
ହଁ, ହଁ, ହଁ।
ଦୋଳ ଜାଣିଛନ୍ତି ନା?
କୋଉଟି?
ଦୋଳ ଯାତ୍ରା ଜାଣିଛନ୍ତି ନା ଜାଣନାହାନ୍ତି? ସେ ସମ ସେ ଉପରେ ଯେହେତୁ ଆମର ବାସ୍ ବାସ୍ ନିଜର ଠାକୁର ଅଛନ୍ତି କାହିଁକି ନା ଚାରି ପାଞ୍ଚ ଦିନ ଠାକୁର ବାହାରକୁ ବୁଲିିବାକୁ ଯାନ୍ତି
ହଁ ଆମର
ବୁଲିବାକୁ ଯାନ୍ତି ତ ସେ ସମୟରେ ସେଇଟା ଗୋଟେ ଆମର ମଜା ଆମ ରାଧାକୃଷ୍ଣଙ୍କ ପାଖରେ ଚାରିଟା ଜିନିଷ ଟିକେ ଭଲସେ ହୁଏ ସବୁଠୁ ଭଲସେ ହୁଏ ଦୋଳ
ହଁ
ତାପରେ ହୁଏ ଜନ୍ମାଷ୍ଟମୀ ରାଧାଷ୍ଟମ ଆଉ ସରସ୍ଵତୀ ପୂଜା ପୁଣି ଚାରିଟା ତିନିଟା ଜାକରେ କହୁଥିଲି ମତେ ଦୋଳରେ ଠିକ୍ ପାଞ୍ଚ ସାତ ଦିନ ପୂର୍ବ ଆସିବ ହଲିର
ମୋର ଟିକେ କାମ ଅଛି ଅଲଗା କାମ ଅଛି ଗୋଟେ କଲ ଆସୁଛି ହଁ ମୋ ପୁଣି ଆପଣକୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ହୁଁ